ହ୍ୟାଲୋ।
କଣ କରୁଛନ୍ତି?
ଏଇ କାମ ସଇଲା ତ ଏଇ ବସିଥିଲୁ ଆଉ ସମସ୍ତେ କୁଣିଆ ହେରିକା ଆସିଛନ୍ତି। ଆମେ ବସିଥିଲୁ ଏମତି କଥାବାର୍ତ୍ତା ହଉଥିଲୁ।
ଖାଇ ସାଇଲେଣି?
ହଁ ଖାଇସାଇଲୁଣି।
କଁ ହେଇଥିଲା ଆଜି?
ଆଜି ଘରେତ ନୁହଁ ସେ ମାଆଙ୍କର ବର୍ସିକିଆ ବୋଲିକି ଭୋଜି ହେରିକା ହେଇଥିଲା ଭାତ ଡ଼ାଲମା ଆଉ ପୋଟଳ ବେସନ ତରକାରୀ ସେଇଠୁ ଖଟା
ହୁଁ ବଢ଼ିଆ ଖାଉଚ ଆଉ।
ଆଉ ସିଏ ଏଇ ଖେଳୁଚ ରା ଏ ଯୋଉ ମୋ ଦେଇଙ୍କ ପୁଅ ଆସିଚିନା ସେ ମିଶିକି ଖେଳୁଚନ୍ତି ବାଡିଆ ବାଡି ହଉଚନ୍ତି। ତାଙ୍କର ଚଲେଇଚନ୍ତି ତାଙ୍କ ଭିତରେ ଆଉ ଆଁ।
ପାମ୍ପଡ଼ ହେଇିକା ହେଇଚିକି ନାହିଁ?
ନାଇଁ ନାଇଁ ପାମ୍ପଡ଼ ହେଇନେଇଁ।
ଉଁ ହୁଁ।
ଆଉ ତମେ କଣ କରୁଚ?
ମୁଁ ଟିକେ ଆଜି ଦୀହଟା ଭଲ ନଥିଲା ଶୋଇପଡ଼ିଥିଲି
ହୁଁ।
ସୋଇକି ଏଇନେ ଜଷ୍ଟ୍ ପୁଅ ଆସିଲା ସ୍କୁଲରୁ ତାକୁ ଖା ଖାଇବାକୁ ଦେଇକି କ୍ଷୀରଟା ଟିକେ ବସେଇଥିଲି ଆଉ।
ହଁ ହଁ ରୋଷେଇ କଁ କରୁଥିଲ?
ରୋଷେଇ ଆଜି ଆମର ଭଜା ଭଜି କରିଦେଇଥିଲୁ ଆଉ ସିଏ ଭୋଜି ଗୋ ଗୋଟେ ଅଛିଯେ ଯାଆଜି ଫୋନ୍ କଲେ ବୋଉ ଆମେ ଯାଇନୁ ଟିକେ ଆଉ।
ଓହୋ ଆଉ ଛୁଆରିକା ଦେହ ଭଲ ଅଛି?
ହଁ ଛୁଆଙ୍କର ଦିହ ଭଲ ଅଛି ସେପୁଅ ଆସିସାରିଲାଣି ଆସିଲାଣି ହାରି ଝିଅ ଟା ଆସନାହାନ୍ତି ଆସିବେନି।
ହଁ ହଁ।
ଆଉ ତମ ଚୁଇଁ ପୁଅ କଁ କରୁଚନ୍ତି?
ସିଏବା ଖେଳୁଚି ତାମାଉସୀ ପୁଅ ସହିତ ଖେଳୁଚି ବାଡିଆ ବାଡି ଚାଲିଚି ସିଏ ତାର
ହୁଁ, ଦୁଷ୍ଟାମୀ ହଉଚି ଟିକେ ଆଉ।
ହୁଁ ହୁଁ। ହଁ ଆଉ
ଆଉ?
ଆଉ ଘର ସମସ୍ତେ ଭଲ ଅଛନ୍ତି ରାତିରେ ଆ ଆଜି ରୁଟିକି ତରକାରୀ କଁ କରାହବ ଆଉ।
ହଁ ହଁ।
ଦେଖିଆ କଣ କରିବା ଆଜି ଆଉ।
ହଁ।
ଆଉ ପୁଟଳ କଷା ହେଇଥିଲା?
ପୋଟଳ ବେସନ କଷା ହେଇଥିଲା।
କିରା କେମିତି?
ଏରା ଏଯୋଉ ପୋଟଳକୁ ପିସ୍ ପିସ୍ କରି କାଟିଦବ ଆଉ ଗୋଲ ଗୋଲରେ ବଡ଼ ବଡ଼ ପିସ୍ କରି ଗୋଲ ଗୋଲ କରି କାଟିଦବ ବେସନକୁୁ ଜନ୍ତି କିରି ଆଉ ତାକୁ ଜନ୍ତିକି ରଖିବ ବେସନ ଥଣ୍ଡା ହେଇଗଲା ପରେ ତାକୁ ଛାଣିବ ପୋଟଳକୁୁ ଛାଣିବ, ଆଳୁକୁ ଛାଣିବ, ସେଇଠୁ ଥରକରେ ପିଆଜ ରସୁଣ କଲେ ପିଆଜ ରସୁଣ ବାଟିବ ନହେଲେ ନାଇଁ। ନହେଲେ ଗୋଟା ଗରମ ମସଲା ହେରିକା। ତାକୁ ଗୁଣ୍ଡ କରି ରଖିବ ସେଇଠୁ ହେ ଯୋଉ ଚାରୁ ମଗଯ। ତ ବଟା ହେଇକି ଥୁଆହବ। ସେଠୁ ଅଦା ଆଉ ଚାରୁ ମଗଜ ପଡିକି କଷା ହବ। ସେଇଠୁ ଲଙ୍କାଗୁଣ୍ଡ ସେ ଯୋଉ ଗରମ ମସଲା ହେରିକା ପଡିବ। ତାକୁ କିଛି ସମୟ କଷିଲା ପରେ ତାପରେ ଯୋଉ ପୋଟଳ ବେସନ ଯୋଉ ଛଣା ହେଇକି ରଖା ହେଇଥିବ ଆଗ ପୋଟଳ ଆଳୁ ପଡିକି ଟିକେ କିଛି ସମୟ କଷା ହେଇଯିବ। ତାପରେ ହଁ ତାପରେ ସିଏ ପୋଟଳ ବେସନ କଷି ହେଇଗଲା ପରେ ତାକୁ ଟିକେ ପାଣି ଦେଇକି ଫୁଟେଇ ଦେଇକି ତାପରେ ବେସନଟାକୁ ସାଙ୍ଗେ ସାଙ୍ଗେ ପକେଇ ଦେଇକି। ତାକୁ ଥଣ୍ଡା କରିଦେବେ। ଏମିତି ବେସନ ତରକାରୀଟା ହେଇଯିବ।
ଓହୋ ତମ ଆଡେ ପୋଟଳ ଆଳୁ ସବୁ ପକେଇକି ବେସନ ତରକାରୀ କରୁଛନ୍ତି ଇଆଡେ ଆଉ।
ହଁ ହଁ।
ହୁଁ ବଢିଆ ଆଉ, ଆଉ ପାମ୍ପଡ ହେରିକା ହେଇନଥିଲା ନା।
ନା ଏଇ ତିନିଟା
କାହାନ୍ତି?
ସେମିତି ଛୋଟକାଟିଆରେ କରିଦେଇଥିଲେ ବର୍ଷିକିଆଟା ଆଉ ବେଶୀ ବଡଧରଣର ନଥିଲା।
ପାମ୍ପଡ଼ ଘରେ କରନ୍ତି?
ଏଁ ପାମ୍ପଡ଼।
କଣ ଘରେ ତିଆରି କରନ୍ତି?
ମୁଁ ପାମ୍ପଡ ଯେ କେବେ କରିନି ଆମ ଘରେ ଏଇ ଯୋଉ ଇଏ। ଯୋଉ ଭାତ ଯୋଉ ବଳି ଯାଇଥାଏ, ଯୋଉ ଅରୁଆ ଭାତ ହଉ କି ଉଷୁନା ଭାତ ହଉ ଯୋଉ ବଳି ଯାଇଥାଏ।
ଉଷୁନା ଭାତରେ କେମିତି କର?
ହେଁ ଯୋଉ ଶୁଣନ୍ତୁ, ଯୋଉ ବଳିଜାଏ ଆମେ କଣ କରୁନା ସେ ଭାତକୁ ରଖିଥାଉ। ସେ ଭାତ କୁ କଣ କରିବୁ ନା ଭଲ କି ଧୋଇ ଧାଇଦବୁ ତାପରେ। ଏଁ, ସେଇଠୁ ଟିକେ ଯଉ କଞ୍ଚାଲଙ୍କା ତମେ ରାଗ ଯେତିକି ଖାଇପାରିବ। ହେଲା କଞ୍ଚାଲଙ୍କା ସେଟୁ କଞ୍ଚାଲଙ୍କା ପକେଇ ବାଟିବା ଲୁଣ ଟିକେ ସ୍ୱାଦ ଅନୁସାରେ ଲୁଣ ଟିକେ ପକେଇଦେବା ସେଠୁ ବାଟିବ ସେଠୁ ଜିରା ହଉ କି ସେ ଯଉ ଇଏ ଯଉ। ଉଁ ପ ଜିରା ହଉ ପକେଇବା ଆଉ ଧନିଆ ପତ୍ର ହଉ
କଞ୍ଚାଶୁଖିଲା ଲଙ୍କା ବି ପକାନ୍ତି।
ହାଁ ଶୁଖିଲାଲଙ୍କା କୁ ଗୁଣ୍ଡ କରିକି ଯେ ଏବେତ ଶୁଖିଲା ଲଙ୍କାକୁ ଏବେ ତ ଚିଲି ଫ୍ରେଶ କହୁଛନ୍ତି। ଯୋଉ ଗୁଣ୍ଡକୁ ଆମେ ଜିରା ଲଙ୍କା ଗୁଣ୍ଡ ଯୋଉ କରୁଚେ ସିଏ ଏବେ ତାଙ୍କର ଏବେ ନୂଆ ସିଷ୍ଟମ ବାହାରିଚି ସେ ମାନେ ଚିଲି ଫ୍ରେଶ କହୁଛନ୍ତି। ଲଙ୍କାଗୁଣ୍ଡ ଟାକୁ ଶୁଖିଲା ଲଙ୍କାଗୁଣ୍ଡ ଟାକୁ। ହଁଅଂ ଆଉ ସେଥିରୁ ପକେଇବା ଯୋଉ ରାଶି ଯୋଉ।
ରାଶି ହଁ ରାଶି ସେଇ ଧଳାଟା ନା ଯୋଉେ ଚୋପା ଛୋଡ଼ା ଟା।
ନାଇଁ ଧଳା ଯୋଉ ଚୋପା ଛଡ଼ଟା ଆଁ। ତାକୁ ପକେଇବା ସେଇଠୁ ଗୋଟେ ତେଲ ଜରି ହଉ କି ଯୋଉ କ୍ଷୀର ପ୍ୟାକେଟରୁ ଆସିଚି ସେ ଜରି ସେଇ ଜରି ହୋଉ। ତା ଦେରେ ପକେଇବ ଗୋଟେ ଜରି ଭଲ ସଫା ଜରି ଶାଢ଼ୀ ଜରି ହଉ। କି ନର୍ମାଲ କି ଜରି ହଉ ତା ଦେହରେ କଣ କରିବ ନା ଖ ତାକୁ ମାନେ ରାଉଣ୍ଡୁ ରାଉଣ୍ଡୁ ସେପ୍ ରେ ହଉ କି ଯୋଉ ଏବେ କୁୁରକୁରି ଯେମିତି ଆସୁଚି।
ହୁଁ ହୁଁ କୁରିକୁରି ଜରି ହଁ।
କୁୁରୁକୁୁରୁ ସାଇଜିରେ ବି ମାନେ ସେଏତି ବିଭିନ୍ନ ପକରିଆ ତମେ ପକେଇ ପାରିବ, ନହେଲେ କଲର ଯୋଉ ଫ୍ରୁଡୁ କଲର ହଉ। ହଳଦୀ ହଉ ଏମିତି ବି
ଯୋଉ କୌଣସି କଲର କରିପାରିବେ।
ହଁ ଯୋକୌଣସି କଲର କଣ ଏଇ ଯୋଉ ହଳଦୀ ପକେଇ ପାରିବ। ନହେଲେ ତ ଇଏ ଆଉ ଏବେ ତ ଯଉ ଫ୍ରୁଟ ପକେଇଲେ ଦେହ ପାଇଁ ଭଲ ନୁହେଁ, ଏବେ ସେସବୁ କେମିକାଲରେ ତିଆରି ହଉଛି ଆ ସେ ପାଇଁ କି ଫ୍ରୁଟ କଲରେ ଯୋଉ ୟୁଜ୍ କରିବ ସିଏ ଦେଖିକି ହିଁ ୟୁଜ୍ କରିବ ସିଏ ଯୋଉ ଫ୍ରୁଟ କଲର ଦିହ ପାଇଁ ଭଲ କି ନାଇଁ ତା ଦେହରେ କେମିକାଲ ମିଶୁଚି କି ନାଇଁ। ସେଇଟା ବି ପୁଣି ଦେଖିବାକୁ ପଡିବ।
ହଁ ହଁ।
ଆଉ ତମର କଣ ରୋଷେଇବାସ ହେଇଥିଲା?
ଆମର ଆଜି ଛୁଇଁଆଳୁ ଭଜା।
ପୋଟଳ ଭଜା କରିଥିଲୁ।
ଆଉ ସେ ଯୋଉ ଆଳୁ ଚଟଣି କରିଥିଲୁ ହଁ।
ହଁ ହଁ। ସମସ୍ତେ ଖାଇ ପିଇକି ଗଡୁଥି ଏବେ ତ ଚାରିଟା ବାଜିଲାଣି ସାଢେଟା।
ଭିଡ଼ିଓ ଖାଇଚୁନା ଦିଟା ବାଜିଚି ଖାଇଥିଲୁ ଖାଇକି ସମସ୍ତେ ଶୋଇ ପଡିଥିଲୁ। ସେ ପିଲାମାନେ ଏଇଠି ଏଇନା ଆସିଲେ ଆଉ
ଆ ହାଁ।
ପିଲାମାନେ ଖାଇଦେଲେ ସହିଲା ଆଉ ଯାହା କାମ କରିବା ଠାକୁର କରିବା।
ଆଉ ଘର ଓଳାଓଳି ଠାକୁ
ସନ୍ଧ୍ୟା ଦିଆ ହବ ହଁ ହଁ।
ହୁଁ ଆଉ ତମେ ଯୋଉ ଠାକୁର ପୂଜା ତା ଯୋଉ ସକାଳ ଟାଇମ ଟା ଯୋଉ ପୂଜା କର ଯୋଉ କିଛି ମନ୍ତ୍ର ତ ଉଚ୍ଚାରଣ କରୁଥବ?
ମନ୍ତ୍ର ଉଚ୍ଚାରଣ ମହାପ୍ରଭକୁ ମୁଣ୍ଡିଆ ମୋତେ ଆସିନି। କିନ୍ତୁ ମୁଁ କରେନି ମାନେ ଖାଲି ଶ୍ରୀରାମ ଜପ କରିଦିଏ।
ହୁଁ ହଁ।
ମୁଁ ଠାକୁର ଘର ଆଗ ଓଳାଓଳି କରିଦେବା ପରିଷ୍କାର କରିକି ତାପରେ ଠାକୁରଙ୍କୁ ଭଲରେ ପୋଛା ପୋଛି କପଡ଼ାରେ କରିଦେଏ। ଆଉ ପାଣିରେ ଗଙ୍ଗା ଜଳ ଚନ୍ଦନ କର୍ ପୁର ମାନେ ଯାହାବି ଯେତିକି ତୁଳସୀ ପତ୍ର ଯାହା ଅଛି ପକେଇ ଦଉ ତାପରେ ଠାକୁରଙ୍କୁ ସବୁ ଧୁଆ ଧୁଇ କର୍ଦିଏ ପୋଛା ପୋଛି କରିକି ତାଙ୍କୁ ଫୁଲ ଚନ୍ଦନ୍ ଦିଆହୁଏ ଆପରେ ପୂଜା ଯାହାର ଭୋଗ କଦଳୀ ଦିଅ ଉଖୁଡ଼ା ଦିଅ ଯାହା ବି ଦିଅ ମୁଁ କେତେବେଳେ କ୍ଷୀରି ଦେଇଦିଏ ସେମ୍ତି ନାହିଁ ଯାହା ଦେଇକି ପୂଜା କରିବୁ ଆ ପୂଜା ସ ବୁଆଡେ ପୂଜା କରିକି ଘର ଦୁଆର ବନ୍ଧ ହେଇକି ଗାଧୁଅ ହେବୁ ପୂଜାପୂଜି ହୁଏ ଆମର ଏଠି ଗୋଟଏ ଶନି ମହାପୁୁର ଅଛି ସେଠିକି ନେଇକି ପୂଜା କରୁ
ହୁଁ।
ଆଉ ସକାଳେ ସେଇ କାମ ପୂଜାପୂଜି କରିସାରିବୁ ଚା ଜଳଖିଆ କର ତାପରେ ରୋଷେଇ ଆଉ ଙ୍କ ଆଉ ସନ୍ଧ୍ୟା ଆଳତ ଭାଗବତ ପଢ ମଙ୍ଗଳା ସ୍ମୃତି ପଢ ଆଉ ହନୁମାନ୍ ଚାଳିଶିଆ ପଢ଼ା ହୁଏ।
ହଁ।
ଏମିତି ଆଉ।
କିନ୍ତୁ ମୁଁପୁ ମତେ ତ ହାଲୋ ମୁ କହିଲି ମତେ ମତେ ତ ମାନେ ପୂଜା ବିଷୟରେ ଏତେଟା କିଛି ଜଣାନାହିଁ ମୁଁ ଯାହା ଯେତିକି ମୋ ଶାଶୁ ଙ୍କଠୁ ଯାହା ଯେତିକି ଶିଖିଥାଏ ଆଉ ମୋଠୁ ମୋବାଇଲ୍ ଗୋଟେ ମାନେ ଛୋଟିଆ ମାନେ ଚାରିପଦର ଗୀତଟେ ଯୋଉ ଅଛି ମାନେ ଧୂପ ବୁଲେଲା ବେଳେ ସବୁ ଯେମ୍ତି କରନ୍ତି ଯେମିତି ତମେ କହିଲ ସେମ୍ତି ଗୋଟି ଗୋଟି କରି କରିବେ ତାପରେ ଧୂପ ବୁଲାଇଲା ବେଳକୁ ଯୋଉ ବୁଲନ୍ତି ଯୋଉ କ୍ରିଷ୍ଣାୟ ବାସୁଦେବାୟ ହରେ ପରମା
ପଣ ତହ କେଶନାସାୟ ଗୋବିଦ୍ଧାୟ ନମ ନାମହ ମୁଁ ଏଇ ଗୀତ ଠା ବୋଲିବି ତିନି ଥର ହଉ କି ସାତ ଥର ହଉ ବୋଲିବି ସେଠୁ ଶଙ୍ଖକୁ ଶଙ୍ଖ ଫୁଙ୍କିମି ଏଠୁ ଠାକୁରଙ୍କୁ ମୁଣ୍ଡିଆ ମାରିବି ସେଠୁ
ହଁ ଶଙ୍ଖ ଟା କେ ମାନେ ଆଗ ପୂଜା କଲାବେଳେ ଫୁ କନ୍ତି ନା ଅଧାରେ ଫୁକଦିଅନ୍ତି?
ଫାଷ୍ଟେ ଏଁ ଯଉ ଫୁଲ ଫୁଲ ଦେଇ ସାରିବ ଠାକୁରଙ୍କୁ ଭୋଗ ଲଗେଇବ ନା ଆଗ ଫାଷ୍ଟେ ଦିଟା ଶଙ୍ଖ ମାନେ ସେଠି ଫୁଙ୍କିବ ତିନ୍ଟା ଶଙ୍ଖ ମା ତିନିଥର ତ ଫୁକନ୍ତିନି ଧୂପ ବୁଲେଇ ସାଇଲା ପରେ ଗୋଟେ ଛୋଟିଆ ଶଙ୍ଖଟେ ଫୁଙ୍କିବ ହାଲ୍କେଇକି
ଅଁହଁ ମୁଁ ଶଙ୍ଖର ରଖିଛି କିନ୍ତୁ ମାନେ ପୂଜା କେମ୍ତି କରନ୍ତି ମାନେ ପୂଜା କରିସାଇଲା ପରେ ଶ ଙ୍ଖ ଫୁକନ୍ତି କଣ ମୁଁ ଜାଣିନି ସନ୍ଧ୍ୟାବେଳେ ମୁଁ ଉଁ କିନ୍ତୁ ନିହାତି ସଙ୍ଖ ଫୁଙ୍କିବି।
ହୁଁ।
ଇମ୍ତି ସକାଳେ ଏଟାନା ମୁଁ ଜାଣିନି। କାହିଁକି ନା ଆମ ବୋଉ କେବେ କରନ୍ତିନି ନା ମୁଁ କରେ ଉଁସ୍ ଏଇଥିପାଇଁ ପଚାର୍ଲି ଶଙ୍ଖ କେମ୍ତି ଫୁକନ୍ତି
ମୁଁ ତ ମୁଁ ବି ନିଜେ ବି ଜାଣ୍ନଥିଲି ମୁଁ ଏଇ ଫୋନ୍ ରୁୁ ମୁଁ ପ୍ରାୟେ ଟାଇମ୍ ବସି ଦେଖେ ଠାକୁରଙ୍କୁ କେମ୍ତି କଣ ପୂଜା କରାଯାଏ କଣ ନାହିଁ। ସେ ଫୋନ୍ ରୁ ବି ଟିକେ ଦେଖିକି ଦେଖେ ଆଉ ସେମ୍ତି ନାହିଁ ତ ପୂଜା କରନ୍ତି ହେ ଚାଲ ଘଣ୍ଟି ବାଡେଇ ଦେଇ ଚାଲ ସେମତି ସେମିତି ତ ହୁଏନି ନା? ଆଉ ମୁଁ ଟିକେ ଟିକେ ଫୋନ୍ ରୁ ଦେଖେ ଆଉ ଏଇଟା ଯୋଉ ମାନେ ଶଙ୍ଖ ଯୋଉ ଫୁଙ୍କିବା ସମୟଟା ଏଇଟା ମୁଁ ଫୋନ୍ ରୁ ଦେଖିଥିଲି ଫୁଲ ଫୁଲ ଦେଇ ସାରିବ ଠିକ ଦୀପ ବୁଲେଇଲା ବେଳକୁ ଏ ଆଉ ଆଗ ଶ ଶଙ୍ଖ ଫୁଙ୍କିବ ତିନିଥର ତାପରେ ଧୂ ପ ବୁଲେଇବ, ଧୂପ ବୁଲେଇ ସାରିକି ତାପରେ ଗୋଟେ ଛୁଟିଆ ଶଙ୍ଖ ଟେ ଏ ମାନେ ହାଲକେଇକି ତିନଥର ଜୋରରେ ନବ ଆଉ ଲା ଶଙ୍ଖ ଉଁ, ତୋମେ ଫୁଙ୍କିବା ପାଇଁ କି ଗୋଟେ ଶଙ୍ଖ ରଖିବ। ଆଉ ଯଦି ନା ରାୟଣ ରଖିଥେବେ ତ ନାରାୟଣଙ୍କ ପାଇଁ କି ଗୋଟେ ଛୋଟିଆ ଯୋଉ
ନେ ଦିଟା ଦିଟା ଶଙ୍ଖ ନିହାତି ଦରକାର।
ଏ ଦିଟା ମାନେ ସେଇଟା ତୋମ ଉପରେ ଯଦି ତୋମେ ନାରାୟଣଙ୍କ ମାନେ ଯୋଉ ଯୋଉ ମୂର୍ତ୍ତି ଯୋଉ ଛୋଟ ମୂର୍ତ୍ତି ଯଦି ଅଛି ତାହେଲେ ଶଙ୍ଖ ର ଖିଲ କିଛି ନାହିଁ। ସେମତି ମାନେ ନିୟମ ନାହିଁ ଯେ ତାଙ୍କୁ ତାଙ୍କ ପାଇଁ ସେ ଶଙ୍ଖ ରହିଲେ ହବ ନହେଲେ ନାହିଁ। କିନ୍ତୁ ଗୋଟେ ଶଙ୍ଖ ତ ରହୁଚି ଅଲରେଡି ଫୁଙ୍କ ଆମର ସେଟା ଥିଲା ନା ଆମ ଘରେ ଦିଟା ଶଙ୍ଖ ଥିଲା।
ଦିଟା ଶଙ୍ଖ ଠା କୁର ଘରେ ରଖନ୍ତି ବୋଲି ମୁଁ ଦିଟା ଶଙ୍ଖ ଜାଣିଚି। କାହିଁକି ନା ମୁଁ ବି ମାନେ ଦେଖିଛି ନା ଉଁ, ମୋବାଇଲ୍ ମାନେଙ୍କରେ ପୂଜା କରନ୍ତି। କିନ୍ତୁ ଆମେ ନା ଗୋଟିଏ ଶଙ୍ଖ ରଖିଛୁ ସେଇଥିପାଇଁ ହିଁ ପଚାରିଲି ଯୋଡେ ଶଙ୍ଖ ଖ ରୁହେ କି ନାହିଁ
ହଁ ନାଇଁ ଆମ ଘରେ ତ ମୋର ଥିଲା ଆମର ଛୋଟିଆ ଛୋଟିଆ ଶଙ୍ଖ ଦିଟା ଥିଲା।
ହଁ, ହଁ।
ଆଉ ଉଁ, ହଁ ଫୁଣି ଆଉ ଗୋଟେ ଯୋଉ ଫୁଙ୍କା ହବା ପାଇଁ ଶଙ୍ଖ ଏବେ ମୁଁ ଯେତେବେଳେ ଗଲି ଆମ ଘରକୁ ତ ଆମ ଶାଶୁଘର ଲୋକ ପୁରୀ ଯାଇଥିଲେ ବୁଲିବାକୁ ସେତେବେଳେ ଗୋଟେ ଶଙ୍ଖ ଟେ ନେଇକି ଆସିଥିଲେ।
ଓହୋ।
ପୁରୀରୁ ନେଇିକି ଆସିଥିଲେ ଯେ